ଆମର ନଥିଲା ଯେ ଆଇଁଲୁ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କଅଁ କରୁଛ?
ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଚନ୍ତି?
କଣ କରୁଛନ୍ତି ହ୍ୟାଲୋ।
ଏଠି ବସିଛି ତମେ କଅଁ କରୁଛ?
ମୁ ରୋଷେଇ କରୁଛି।
କଣ କହିଲେ?
ହଁ ରୋଷେଇ କରୁଛୁ ଆଇଟମ କଣ?
ହ୍ୟାଲୋ ହଁ ମୁଁ କହିଲି କଣ ରୋଷେଇ କରୁଛନ୍ତି?
ରୋଷେଇ କରୁଛି ଭାତ ଆଉ ଆଳୁ ସୋୟାବିିନ ତରକାରୀ।
ବଢିଆ ଆ ଆପଣଙ୍କୁ ରୋଷେଇ କରିଆ ଆସଛି-?
ହଁ ଆସେ ତ ଆସେନି କି ତମକୁ।
ଅ ହଁ ମତେ ସେମିତି ଟିକେ ଟିକେ ଆସେ ଆଉ।
ଓହୋ କଣ କଣ ଜାଣି ଏକ ମିତି କହିଲେ?
ପାଣି କ
କଣ କହିଲେ।
ନାଇଁ ଭାତ ଜାଣିଛି କରିବା ଆଉ ଡାଲମା ଜାଣିଛି।
ଆଚ୍ଛା ବହୁତ ବଢିଆ ସେତିକି ତ ନିହାତି ଦରକାର ଗୋଟେ ମଣିଷ ଖାଇବା ପାଇଁ ଆଉ।
ହେଲା ଆମେ ଓଡିଆ ନା ତ ସେଇଟା ସମସ୍ତଙ୍କୁ କମ୍ପଲସରୀ ସମସ୍ତଙ୍କୁ ଆସେ।
ଟିକେ ହେଇଗଲେ ବି ଖାଇଦେବେ ସମସ୍ତେ।
ହଁ। ଆଉ ବର୍ଷା ହଉଛି ତମ ପଟେ।
ହଁ ଗି।
ହଁ। ଆଉ ତମର ସେ
ହଁ ଆମର ତ ବର୍ଷା ଲାଗି ରହିଛି ସକାଳୁଠୁ।
ବର୍ଷାଦିନ ତମକୁ କେମିତି ଲାଗେ?
ହଁ ବର୍ଷା ଦିନ ନାଇଁ ଏତେ ବି ଭଲ ଲାଗେନି। ପ୍ରଥମ ବର୍ଷା ହିଁ ଭଲ ଲାଗେ ପ୍ରଥମ ଦି ତିନି ଦିନ ଯୋଉ ବର୍ଷା ଟା ହୁଏ। ମାନେ ଖରା ଟା ଯୋଉ ହଉଥାଏ ସେତେବେଳେ ଯୋଉ ବର୍ଷାଟା ପଡେ ହେଟା ହିଁ ଭଲ ଲାଗେ। ନହେଲେ ଯୋଉ ଲାଗିକି ରହିଲେ ବର୍ଷା ପାଗ ମତେ ଭଲ ଲାଗେ ମତେ ସେ
ମୋତେ ତ ପ୍ରଥମ ବର୍ଷର ମାଟିର ବାସ୍ନା ଟା ବହୁତ ଭଲ ଲାଗେ।
ହଁ ଠିକ କଥା କହିଲ ବୁ ବହୁତ ସୁନ୍ଦର ବାସ୍ନା ହୁଏ।
ମାଟିର ମହକ ପୁରା।
ଇଚ୍ଛା ହୁଏ ମାଟିକୁ ପୁରା ଖାଇଯାଆନ୍ତି।
ଗୋଟେ କୃଷକ ମାନଙ୍କ ପାଇଁକା ସେଟା ବହୁତ ଖୁସି ର ଟାଇମ ଥାଏ ଖୁସିର ସମୟ ଥାଇକି ସେ ଅ ବର୍ଷାକୁ ବହୁତ ଅପେକ୍ଷା କରିଥାନ୍ତି ନା ବର୍ଷା ହେଲେ ତାଙ୍କର କାମ ଆରମ୍ଭ କରି।
ହୁଁ ନିହାତି।
ଯେହେତୁ ଖରାଦିନେ ସେମାନଙ୍କର। ଚାଷ କ୍ଷେତ ପୁରା ଶୁ ଶୁଖିକି ଥାଏ ପାଣିର ଅଭାବରୁ ତ ବର୍ଷା ଦିନେ ସେମାନେ ବ ଆ ପାଇବା ଦ୍ଵାରା ସେମାନେ ବି ତାଙ୍କର ଫସଲ ଆରମ୍ଭ କରନ୍ତି। ହ।
ସେମାନଙ୍କ ପାଇଁ ସବୁଠୁ ଖୁସିର ସମୟ ଏଇଟା ବର୍ଷା ଦେଖିଲେ ସେମାନେ ବହୁତ ଖୁସି ହେଇଯାଏନା
ହୁଁ। ହଁ ଠିକ କଥା।
ଆମେ ତ ଭାରତ ବଷ ସେ ଆମର ତ ମୁଖ୍ୟ କର୍ମ ହଉଚି ଚାଷ କରିବା।
ଆଜ୍ଞା।
ହ ଆମର ଚାଷୀ ପରିବାର ରୁ ତ ସମସ୍ତଙ୍କୁ ଆମକୁ। ମେଘ ଦିନ ଟା ବର୍ଷା ଭଲ ଲାଗେ କାରଣ ସେ ଟାଇମରେ ଆମେ ଅପେକ୍ଷା କରିଥାଉ ନା କେତେବେଳେ ବର୍ଷା ହେଲେ ଆମେ ଆମ କାମ ଆରମ୍ଭ କରିବୁ ଧାନ ରୋଇବା ଆରମ୍ଭ ହବ।
ହଁ ମୁଖ୍ୟତଃ ଏଇ ଆମର। ରଜ ପର୍ବରୁୁ ହିଁ ତ ଆମର ସେଇ। ମାନେ ମାଟି କଙ୍କୁ ପୂଜା କରିବା କାମ ଟା ଆର ମ୍ଭ ହେଇ ଯାଏ ତାପରେ ବର୍ଷା ଯେତେବେଳେ ପଡେ ହଁ ବର୍ଷା ଯେତେବେଳେ ପଡେ। ସେତେବେଳେ ହିଁ। ସବୁ କିଛି ମାନେ ଚାଷୀ ତାର ଫସଲ କୁ ତଳି ଲଗେଇବାରେ ଆରମ୍ଭ କରନ୍ତି ପୁଅକୁ। ମାନେ ମଞ୍ଜି ବୁଣନ୍ତି ତାପରେ ଧୀରେ ଧୀରେ ସେମାନଙ୍କର ଚାଷ ବଡ ହେଲେ ଗଛ ହେଲେ ସେମାନେ ତଳି ରୋଇକି ତାଙ୍କର ଚାଷ କାମ ଆରମ୍ଭ କରିଥାନ୍ତି।
ହଁ। ଆଜି କଣ ଗୋଟେ ବର୍ଷା ହବାର ହିଁ କଥା।
ନିହାତି ଠିକ୍ ଠିକ୍ ସମୟରେ ବର୍ଷା ହିଁ ଦରକାର ଚାଷ ପାଇଁ କାରଣ ଯେହେତୁ ଆମର। ଓଡି ମାନେ ଭାରତର ଓଡିଶା ଯେହେତୁ ଆମେ ଓଡିଶା ବାସୀ ଓଡିଶାର ମୁ। ମୁଖ୍ୟତଃ ଖାଦ୍ୟ ହଉଛି ମାନେ ଆମର ଭାତ ଭା ତ ହେବା ପାଇଁ ଧାନ ଆଉ ଚାଉଳ ନିହାତି ଦରକାର। ଧାନ ଚାଉଳକୁ ଏଭେ ଏତେ ଏତେ ଗୋଟେ ଖରିପ୍ ଫସଲ। ତ ତାକୁ ନିହାତି ଗୋଟେ ମାନେ ପ୍ରଚୁର ପରିମାଣରେ ପାଣି ଆଉ ପ୍ରଚୁର ପରିମାଣରେ ବର୍ଷା ହିଁ ତାକୁ ଦରକାର ତ ସେଥିପାଇଁ ସେଇ ବର୍ଷା ପାଗଟା ହିଁ ତା ପାଇଁ ମାନେ ସବୁଠୁ ଭଲ ଅନୁକୂଳ ପାଗ କହିଲେ ଚଳେ।
ଏଇଟା କଥା ଠିକ୍ ସମୟରେ ବର୍ଷା ହେବା ଆବଶ୍ୟକ ଯଦି ଠିକ୍ ଟାଇମ ରେ ବର୍ଷା ନ ହଉଛି। ତ ବହୁତ୍ ଅସୁବିଧା ଯୋଉମାନେ ଚାଷୀ ଅଛନ୍ତି ସେମାନଙ୍କ ଚିନ୍ତା ପଶିଯାଇଛି ଏଠି କ ତା ନହେଲା ତାହେଲେ କଣ ହବ କେମିତି କଣ ଚାଷ କରିବା ଆମେ।
ନିହାତି ଆମେ ସିନା ଚାଷୀ ମାନଙ୍କୁ ବା କୃଷକ ମାନଙ୍କୁ ସବୁଠୁ ନିମ୍ମ ସ୍ତର ବୋଲି ଭାବିଥାଉ କି କି ଚାଷୀ ଘରର କ ମାନେ ଯଦି ଘରର ଆମକୁ କି ଆମ ଘରେ ଚାଷୀ ଚାଷ କାମ କରୁଚନ୍ତି କହିଲେ ଲାଜ ଲାଗେ। କିନ୍ତୁ ସେଇ ଚାଷୀ ମାନଙ୍କ ଦ୍ଵାରା ହିଁ ଆମର ଦୈନିକ ପ୍ରମାଣେ ଖାଦ୍ୟ ଟା ଆମକୁ ମିଳିଥାଏ। ସେଇ ମାନେ ସେମାନଙ୍କ କଠିନ ପରିଶ୍ରମ। ସେମାନଙ୍କର ଉଁ ମାନେ ମୂଲ୍ୟ ଯୋଉ ସମୟ ସେମାନେ ଦିଅନ୍ତି ଚାଷ କାମ କୁ ସେ ତାହା ଦ୍ୱାରା ହିଁ ଯେଉଁ ଫସଲ ହୋଇଥାଏ ଜମିରେ ସେଇ ଫସଲ ଦ୍ୱାରା ହିଁ ଆମକୁ ଦି ଓଳି ଦିଇ ମୁଠା ଖାଇବାକୁ ମିଳିଥାଏ କିନ୍ତୁ ସେଇ ଚାଷୀର ଦୁଃଖ ହିଁ ଆମ ସରକାର ଶୁଣନ୍ତିନି। ଧାନ ମଣ୍ଡି ଯେ ପଡି ପଡି ରହିଥାଏ ବର୍ଷ ବର୍ଷ ଧରିକି। ସେ ମଣ୍ଡିକୁ ଉଠାନ୍ତିନି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ଦେଖିବ ଚାଷୀ ହିଁ ସବୁବେଳେ ଆମର ନ୍ୟୁଜୁ ର ମୁଖ୍ୟ ସମାଚାର ହେଇକି ଚାଷୀ ହିଁ ଥାଏ। କି ଚାଷୀ ଏଠି ଆତ୍ମହତ୍ୟା କଲେ କି ଚାଷୀ ମମାନେ ପରିବାର ପୋଷଣ ହେଇ ପାରୁନି ଏମିତି।
ସେ କଥା ଯୋଉମାନେ ଧନୀ ଯୋଉମାନେ ଆଉ ଧନୀ ସେମାନେ ଧନୀ ହେଇ ଚାଲିଚନ୍ତି। କିନ୍ତୁ କୋ କୋଉଠି ନା କୋଉଠି ଦେଖିବାକୁ ଗଲେ ସବୁଠାରୁ ମାନେ ଧନୀ କହିବାକୁ ଗଲେ ଯେ କି ଏଟା ହେଲାନି ଯେ ଆମ ଦୁଃଖରେ ଚାଷୀ ମାନେ ଯଦି ସେମାନେ ଗୋଟେ ଦିନ ହଳ ବୁଲେଇବା ବନ୍ଦ କରିଦେବେ।
ହ।
ତ ପୁରା ଭାରତ ଉପାସ ରହିବେ ତ। ସେଟା କେହି ବୁଝନ୍ତି ନି। ସେଥିରେ ଗୋଟେ ଦିନ କାମ ନ କରିବେ ଆମେ ସମସ୍ତେ ଗୋଟେ ଦିନ କାମ ନ କରିବା କଣ ହେଇଯିବ କିଛି ବି ହବନି।
କଲରା ଅଛି।
କିନ୍ତୁ ଯଦି ସେମାନେ ଗୋଟେ ଦିନ କାମ ନ କରିବେ ଆମ ହଳ ଲଙ୍ଗଳ ବନ୍ଦ କର ସେଇପରା ପୁରା ଦେଶ ଖାଇବା ଖାଇବନି ଭୋକିଲା ରହିିଯିବ। ଯୋଉ ଦାନା ଟିକେ ତମ ପାଟିକି ଯାଉଚି ସେଟା ବି ଆମକୁ ପାଉନି।
ହଁ ସେଇ କଥା ତ କେହି ବୁଝିପାରୁନାହାନ୍ତି। ମେଳ ହୋଉଛି ବା ଆମର ଖାଇବା ଖାଦ୍ୟ ଟା ଆସିଲେ ହିଁ ତ ଆମେ ଆଉ କିଛି କାମ କରିବା। ଆମର ଯେ ଯୋଉ ଯେକୌଣସି ବି ଆମର ପଦାର୍ଥ ଆମକୁ ମିଳୁଛି ତହାର ଗୋଟେ ମାନେ ମୂଳ ମୂଳ ଅଛି କି ନାଇଁ ସେ ମୂଳ ଟା ସବୁବେଳେ ଚାଷରୁ ହିଁ ଆସେ।
ସେଇ ତ ଖାଇବା ଆମେ ଖାଇବା କେମତି କୃଷକ ନ ଉଠେଇବ ହଳ ନ ଉଠେଇବ କ୍ଷେତରେ ପରିଶ୍ରମ ନ କରିବ ନିଜ ଝାଳକୁ ପାଣି ନ କରିଦବ ତାହେଲେ ଆମେ କେମିତି ଖାଇବା। ହେଲେ ଆମକୁ ସେଇଟା ଦେଖା ଯାଉନି, ଆମକୁ କେବଳ ଖାଇବା ସୁଆଦିଆ ଖାଇବା ଯଦି- ହେଇଛି ଆମେ ପ୍ରଶଂସା କାହାର କରୁଛୁ ଯିଏ ବନେଇଛି। ଗୋଟେ ପ୍ରସଂଶା କାର କରୁନେ ଜିଆକୁ ମାଟିରୁ ମାଟି ମାନେ ମା କୋଳରୁ ଆକୁ ବାହାର କରୁଛି ଆମର ଯେବେ ଆମେ ସୁଆଦିଆ ଖାଇବା ଖାଉଛେ, ଆମେ ଯିଏ ବନେଇଛେ ତାକୁ କହୁଛେ କି ଯିଏ ରୋ ସେଇ ପଟେ କହୁଛି ଆ କେତେ ସୁନ୍ଦର ଖାଇବାଟା କରିଛ ରୋଷେଇ ଆଜି। କିନ୍ତୁ ଆମେ ଏଇଟା ଭାବୁନେ କି ଯୋଉ ଦାନା ଆମେ ଖାଉଛେ ତାକୁ କେହି ନା କେହି ପୁରା ମାଟି କୋଳରୁ ବହୁତ ମାନେ ନିରୀକ୍ଷିକି ତାକୁ ବାହାର କରିଛି।
ସେଇଆ ସେଇ ଚାଷୀର ସେଇ ଝାଳ ସେଇ ଝାଳ ବୁହାଁ ତାର ପରିଶ୍ରମ ହେଇ ତାର ସେଇ ଖାଦ୍ୟ ଟା ହିଁକି ଆମେ ଖାଉଛେ।
ହେଲେ ତାରି ପାଇଁ ହିଁ ଆମେ କୋଉ ଦିନ ଆମେ ଅନ୍ୟାୟ କରି ଚାଲିଛୁ।
ହୁଁ ସେଇ କଥା ତ ବୁଝୁନାହାନ୍ତି ଲୋ ଲୋକ ମାନେ କି କଣ ଯାଇ ଚାଷ କାମ କରୁଛ କହିଲେ ସେମାନଙ୍କୁ ବୋହୁତ୍ ନିମ୍ନ ସ୍ତର ଦେଖୁଛନ୍ତି ଆଉ ସରକାରୀ ଚାକିରି କରୁଛୁ କହିଲେ ସେମାନଙ୍କୁ ଅଧିକ ଉଚ୍ଚସ୍ତର ଦେଖୁଛନ୍ତି କିନ୍ତୁ ସେଇ ସରକାର ଚାକିରିଆ ଲୋକ ସେ ଖାଇବା ପାଇଁ ତାହା ମାନେ ଖାଉଛି ଯୋଉ ଉଁ ଖାଦ୍ୟଟା ସେଠା କୋଉଠୁ ଆସୁଚି ତା ସେ ଖାଦ୍ୟ ଚାଷୀ ମାନେ ଫସଲ କରୁଥିବା ଖାଦ୍ୟ ହିଁ ତ ଖାଉଛି ନା ସିଏ?
ବା ସରକାରୀ ଚାକିରୀକୁ ଯେତିକି ଉଚ୍ଚ ବୋଲି ଭାବୁଛିୁ ନା ସବୁଠୁ ଅଧିକ ଉଚ୍ଚ ଆମକୁ ଗୋଟେ ଚାଷୀର ଚାକିରିୀକୁ ଦେଖିବା କଥା। ଚାଷୀ ଯୋଉ କାମଟା କରୁଛି ସବୁଠୁ ଅଧିକ ମୂଲ୍ୟବାନ ସବୁଠୁ ଅଧିକ ସମ୍ମାନ ଜନକ କାମ କରୁଛି ତାର କେତିକି ଲାଭ ଅଛି। ତାର କହିବାକୁ ଗଲେ ବୋହୁତ୍ କମ ଲାଭ କ୍ଷତି ବୋହୁତ୍। ତଥାପି ସେ କରୁଛି ବ ପରିଶ୍ରମ କରୁଛନ୍ତି ଝାଳ କୁ ପାଣି କରୁଛି ଆମେ ମାନଙ୍କୁ ପେଟରେ ଦାନା ଦେବା ପାଇଁ।
ହଁ ସିଏ ବି ତ ଚାହିଁଥିଲେ ସେଇଆ ସିଏ ବି ତ ଚାହିଁଥିଲେ ଚାଷ କାମ ଛାଡିକି ଆଉ କିଛି କାମ କରିପାରନ୍ତେ। ହଁ କି ନାଇଁ କିନ୍ତୁ ନାଇଁ ସେଏ ବି ସେଇ ତାଙ୍କର ମାନେ ଜୀବିକା ବା ତାଙ୍କର ସେହି ଜୀବିକାକୁ ହିଁ ମୁଖ୍ୟ ଜୀବିକା ଭାବେ ସେ ଗ୍ରହଣ କରୁଛନ୍ତି। ତାଙ୍କର ମାନେ ବର୍ଷ ବର୍ଷର ପ ପ-ପାରମ୍ପରିକତା ରହିଆସିଛି କି ନାଇଁ ତାଙ୍କର ଘରେ ଚାଷ କରିବା ତାଙ୍କ ଜମିଟିଏ ଅଛି ହଁ କରିବା ତ ସେଇଟାକୁ ହିଁ ସେ ମୁଖ୍ୟ ଜୀବିକା ଭାବରେ ଆଦର ନେଇଛନ୍ତି ଆଉ ଲୋକମାନଙ୍କୁ ବି ତାଙ୍କ ସେ ଖାଦ୍ୟ ବଢେଇ ଚାଲିଛନ୍ତି କିନ୍ତୁ ବୁଝୁନାହାନ୍ତି ଲ ମାନେ ଆଜି ଆମର ସରକାର ତ ମେନ୍ କଥା ମୁଖ୍ୟ ହେଲା ସରକାର ସରକାର ବୁଝିଲେ ହିଁ ସବୁ କିଛି ହବ।
ସରକାରଙ୍କ କଥା କାହିଁ ପଡିଛି ସରକାର ତ ସବୁ କ୍ଷେତ୍ରରେ ହିଁ, ଆମକୁ ବୁଝିବାକୁ ଚେଷ୍ଟା ଯୋଉ, ସରକାର ଆମରକ, ରକ୍ଷକ ହବା କଥା ସେ ଧୀରେ ଧୀରେ ଭକ୍ଷକ ହେଇ ଚାଲିଛି, କୋଉଠି ନା କୋଉଠି। ତ
ନିଜ ପାଇଁ ମାନେ କେତେବେଳେ ନି-ନିଜ ସବୁ କିଛି ନିଜର ସ୍ଵାର୍ଥ। ସ୍ୱାର୍ଥ ପାଇଁ ବେଳେ ବେଳେ ଆଜ ଆମର ନିର୍ବାଚନ ଆସିବା ସମୟରେ କୃଷକ ମାନଙ୍କ ପାଇଁ ଏତିକି ପରସେଣ୍ଟ ଋଣ ଛାଡ। ଏମାନଙ୍କ ପାଇଁ ଏତିକି ପରସେଣ୍ଟ, ଏମିତି କ-କହିଦିଅନ୍ତି। କିନ୍ତୁ ସେଇ ନିର୍ବାଚନ ପ୍ରକ୍ରିୟା ସରିଲା ପରେ ଆଉ, ସେ କାହାକୁ ବି ଚିହ୍ନନ୍ତିନି ହୁଁ।
ନିଜ କଥାରେ କେବେ ବି ସେମାନେ ଭାବନ୍ତିନି କି, ମୁଁ ଯୋଉ କଥାଟା କହିଛି, ସେ କଥା କେମିତି ରଖିବି?
ଠିକ୍।
କୃଷକ କଥା, କୃଷକଙ୍କ କଥା କିଏ ଶୁଣୁଚି? କୃଷକ ତ-ଅ କହିଆକୁ ଗଲେ, ତାଙ୍କ ସେମାନଙ୍କ ଆଖିରେ କିଛି ବି ନୁହୁଁ। ସାର ଯଦି ଟିକେବି ସେମାନେ ଯଦି କମ୍ ପଇସାରେ ବି ନଉଛି, ସେ ଗୋଟେ ମାସ। ଫୁଣି ଆର ବର୍ଷକୁ ସାର ବଢେଇ ଦେଇଥିବେ। କୃଷକ ସାର କିଣିବ, କ୍ଷେତ ପାଇଁ ସବୁ କରିବ। ତା'ପରେ ତାକୁ କଣ ସ ଲାଭ ମିଳୁଛି, କିଛି ବି ନାହିଁ।
ହୁଁ, ହୁଁ କିଛି ନାହିଁ ଜାଣନ୍ତିନି ସେମାନେ। ବୁଝୁନାହାଁନ୍ତି, ବୁଝିଲା ବେଳେ
ଥରେ ବିଶ୍ଵାସ କର, ଯଦି ଗୋଟେ ନେତା ମନ୍ତ୍ରୀକୁ ଥରେ ଆଣିକି ତମେ କହିବ! ହୁଁ, ଯଦି ଗୁଟେ ନେତା ମନ୍ତ୍ରୀକୁ ଥରେଆଣି ତମେ କହିବ! କିବା କିଛି ବି କରିବାର ନାହିଁ। ଗୋଟିଏ ଗଛରେ ଧାନ ଉଠେଇବାର ଅଛି ତମକୁ। ଗୋଟେ ଧାନ ଗଛ ତମକୁ ଚାଷ କରିବାର ଅଛି। ଯଦି ସେ କରିଦେବେ, ତାହେଲେ ଆମେ ଚାଷୀ ମାନକୁ କହିଦଉ ତୁ ଯାଅ, ଆମର ତମ ଫ୍ରୀରେ ପୁରା ମାଗେଣା ରେ ଆଣୁଚୁ। ସେତିକ ବି ସେ କରିପାରିବେନି? କେବେ ବି କରିପାରିବେନି ସେ। ପରିଶ୍ରମ କରିବା କେବଳ ଗୋଟେ ଚାଷୀ ଘର ପିଲା ହିଁ ଜାଣିଛି। ଯୋଉଁମାନେ ବସ୍ ହଳ ଯାଆନ୍ତି, ସେମାନଙ୍କୁ କଷ୍ଟ ଜାଣନ୍ତି। ସେଥିପାଇଁ ତ ସେମାନେ ବୁଝି ପାରୁନାହାଁନ୍ତି, ଗୋଟେ ଚାଷୀ କି କଷ୍ଟ ଦିଅନ୍ତି।
ହୁଁ, ହୁଁ।